ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ।
କଣ୍ କରୁଚ?
ମୁଁ ବସିଛି ବାହାରେ।
ହୁଁ କଣ ବର୍ଷ ର ଅନୁ ଗତି ନଉଚ ନା କଣ?
ହଁ ପରା।
ଚ ନା ନାଇଁ, ଏଇ ମାସ
ନାଇଁ ଛାଡି ଗଲାଣି ବର୍ଷା।
ବର୍ଷାଟି ହେଲେ ଭଲ ଲାଗୁଛି ଥଣ୍ଡା ଥଣ୍ଡା ଲାଗୁଛି।
ହଁ।
ନ ଏମତି ଗରମ ହଉଛି।
ହଁ। ବର୍ଷା ହଉଥିବ ଏମିତି ଗୋଟେ ଖାଲି ରୋଡ ଥିବ।
ଓଫ, ଚାଲି ଚାଲି ଯାଉଥିବ ମଜା ଲାଗୁଥିବ।
ହୁଁ ଦିଦିଆ ଭାଇ।
ହୁଁ? ହୁଁ। ଆଉ ଗୋଟେ ଜିନିଷ ଗୋଟେ ଛାଡିଦେଲ ବୋଧେ। ହଁ ନା? ହୁଁ। ଗୋଟେ ସାଥୀ ଟେ ଥିବ, ମଜା ଲାଗିବ ଆଉ।
ହଁ।
ହୁଁ ଜଣେ ହେଲେ ବି
ହୁଁ ହୁଁ ଜଣେ ହେଲେ ବି ଜଣେ ହେଲେ
ହୁଁ?
ଜଣେ ହେଲେ ଭୂତ ଆସିବ।
ଭୂତ।
ହୁଁ।
ତମେ ବିଶ୍ବାସ କରୁଛ ଭୂତରେ?
ମୁଁ କରୁନି ଦେଖିଲେ ଯାଇ କରିବି ଆଉ।
ହଁ। କାଣ କହୁଛନ୍ତି ଭୂତ ଭୂତ ବୋଲି, ମତେ ବି ଡର ଲାଗୁଛି ଯେ ମୁଁ କେବେ ଦେଖିନି।
ନାଇ ମୁଁ ବି ଡ ଆମର ଏଇଡେ ବାରିଆଡେ ମଶାଣି।
ହୁଁ ତମେ କେବେ ଦେଖିନ ମାତ୍ର?
ଦେଖି ନାହିଁ, ଦେଖିଲେ ଯାଇକି ବିଶ୍ଵାସ କରିବି ଯେ ଅଛି ବୋଲି।
ହଁ
ନିଜେ ନ ମଲେ ସ୍ୱର୍ଗ ଦେଖିବ?
ସେଇଟା ତ
ସେଠି ଦେଖିଲେ ହଁ ଯେଟା ଭୂତ ମୁଁ ଦେଖିଥିଲି ବୋଲି ବିଶ୍ୱାସ କରିବି।
ହଁ। ହଉ କୁଆଡେ କୁଆଡେ ବୁଲିଲ?
କୁଆଡେ କୁଆଡେ ବୁଲୁଛ ଏ ଫାଷ୍ଟରେ ଗଲୁ ଏଠୁ ଜି ଉଦୟଗିରି ଗଲୁ ହେଲା। ଏବେ ଜାନୁଆରୀ ମାସରେ।
ଓହୋ।
ଜାନୁଆରୀ ମାସରେ ଏଇଠୁ ଆମେ ଫାଷ୍ଟ ପାଞ୍ଚଜଣ ଗଲୁ। ଦିଟା ବାଇକିରେ। ଗୋଟେ ରେ ତିନି ଗୋଟେ ରେ ଦୁଇ ହେଇ ଗଲୁ ସେଠୁ ଆଉ ଜଣ ସାଙ୍ଗଟେ ଆସିବ କୁଇଲା। ସିଏ ତାପରେ ଆଇିଲାନି ଯେତୁ ତାପରେ ସେ ଉଦୟଗିରିରେ ରହିଗଲୁ। ସେଠି ଭାଇ ରହୁଚନ୍ତି ତ। ତାପରେ ଆଉ ଗୋଟେ ସାଙ୍ଗକୁ ଡାକିଲୁ ସିଏ ଆସିଲା ତା ପରଦିନ ଗଲୁ ଆଉ। ଫାର୍ଷ୍ଟ ରେ ଗଲୁ ଆମର ଚିଲିକା କାଳିଜାଈ। କାଳିଜାଈ ସେଠି ବାଇକ ରଖିକି ଗଲୁ ଡଙ୍ଗାରେ ସେପଟସାଇଡ୍ ଗଲୁ ଦର୍ଶନ କରିକି ଆଇଲୁ। ତାପରେ ଚିଲିକା ରୁ ଆସିଲୁ ଭୁବନେଶ୍ୱର ଗଲୁ ରାତିରେ। ରାତି ହେଇଗଲା ପହଞ୍ଚିଲା ବେଳେ ଭୁବନେଶର ଗଲୁ। ଭୁବନେଶ୍ୱରରେ ପହଞ୍ଚିଲୁ ତା ପରଦିନ ଭୁବନେଶ୍ୱର ବୁଲାବୁଲି କଲୁ। ଜିନିଷ କିଣାକୁଣି କଲୁ ଲିଙ୍ଗରାଜ ମନ୍ଦିର ରାଜାରାଣୀ ମନ୍ଦିର ପ୍ଲାନେଟୋରିୟମ ସବୁ ବୁଲାବୁଲି କଲୁ।
ହଁ।
ତା ପର ଦିନ ଗଲୁ ସକାଳୁ ତିନିଟା ରାତିରୁ ଉଠିକି ପୁରୀ।
ହୁଁ।
ପୁରୀରୁ ଆସିକି ଗଲୁ କୋଣାର୍କ। ପୁରୀ କୋଣାର୍କ ହେଇଗଲା ତାପରେ ଭୁବନେଶ୍ଵର ପଳେଇ ଆସିଲୁ ରାତି ହେଲେ। ତାପରେ ଭୁବନେଶ୍ଵର ଆସିକି ତା ପରଦିନ ସକାଳୁ ଗଲୁ ଆମର ନୟାଗଡ଼ ଫତେଗଡ଼ ରାମ ମନ୍ଦିର।
ହଁ ହଁ ହଁ।
ନୟାଗଡ ଫତେଗଡ ରାମ ମନ୍ଦିରରେ ଦର୍ଶନ କରିକି ତାପରେ ସେଟା ଖାଇଲୁ।
ଖାଇକି ଆସିଲୁ ଆଉ ଫୁଲବାଣୀ ତାପରେ ଗୋଟେ ତିନି ଚାରି ଦିନି ଆସିକି ପକେଇଥିଲୁ ଆଉ।
ବାଇକ୍ ରେ
ବାଇକ ରେ ତ ହାଲିଆ ଲାଗୁଥିବ।
ହଁ ପ୍ରବଳ ହେଲମେଡ୍ ପିନ୍ଧିକି ବ୍ୟାଗ୍ ଇଆଡ଼େ ପଛ ଆଡେ ଧରିକି
ହଁ।
କିିଲୋମିଟର ହେଲା ଟୋଟାଲ। ଏଥି ପାଇଁ ପରା ତା ପର ଦିନ ଆସିକିରି ଆକ୍ସିଡେଣ୍ଟ ହେଲାଯେ ସଡ଼କ ଦୁର୍ଘଟଣା ରେ ଆମେ ଆଘାତ ହେଇଗଲୁ।
ତା ପରଦିନ ହିଁ ହେଇଗଲା କି?
ଆଉ କଣ ସେଦିନ ନାଇଁ ନାଇଁ ଆମେ ସେ ତା ପରଦିନ ନାଇଁ ଆଉ ଆମେ ଯୋଉ ବୁଲି ଯିବାର ନଥିଲା କି? ସାମଗ୍ରୀ ପୂର୍ବ ଦିନ ତ ହେଲା ଆଉ।
ହୁଁ ତମେ ଆସିଲନି ଯେ ଏଥର କିଛି ମଜା ଲାଗିଲାନି।
ହ ପରା ଜୀରାଙ୍ଗି ଦେଖିବାର ସପ୍ନ ଟା ସପ୍ନ ରହିଗଲା।
ସେଇଟା ତ
ଓ
ଦିଇଡା ବସ୍ କରାହେଇଥିଲା ହେଲା ଆମେ କହିଥିଲୁ ଆମ ବ୍ୟାଚ ପିଲା ଗୋଟେ ବସ୍ ରେ ଯିବେ ହେଲେ ଏମାନେ କଣ ହେଲା ବାହାରି ପଡିଲେ ଏଁ ସେଇ ପ ଅଧା ପିଲା ସେପଟେ ବସ୍ ଆଉ ଅଧା ପିଲା ଏପଟେ ବସ୍। ବଡ ବସ୍ ରେ ସବୁ ମଜା କରି କରି ଗଲେ ଆମେ ଆଉ କଣ କିଛିନାହିଁ। ଏମିତି ବିରକ୍ତ ଲାଗୁ ଲାଗୁଥିଲା ଯେ ଛାଡ। ଏତେ ମଜା ଲାଗିଲାନି ସମ୍ବଲପୁର ଗଲା ବେଳେ ପୁରା
ବୋଲବୋଲ୍ ବୋଲ୍ ବାବା ପୁରା ଏନ୍ଞ୍ଜୟ ହେଇଥିଲା ମୁଣ୍ଡ ଖରା
ତମେ ତ ମେନ୍ ଲୋକ ଆସିଲନି ଆଉ
ତମେ ବି ଏଞ୍ଜୋୟ୍ କରିବା କଥା ନା ତମର ସାଙ୍ଗସଥି ତମର ସାଙ୍ଗ ସେଠି ନଥିଲେ?
ହୁଁ କଣ ସାଙ୍ଗସାଥି ଥିଲେ ହେଲେ ତମେ ଟିକେ ଅଲଗା ନା। ରାଜେଶକୁ ପଚାରୁନ?
ରାଜୁ ଆସିକି କହୁଥିଲା ବସିବସି ଗଲୁ ବସିବସି ଆଇଲୁ ବିଜାର ଲାଗିଲା ବୋଲି।
ହଁ। ତମେ ଟିକେ ଆସିଥିଲେ ଭଲ ହଁ। ଗଲୁ ସେଇଠି ବୁଲିକି ଆସ୍
ହ।
ଆ ସେ ଗୀ ହଁ ଭଲ ଲାଗିଲା। ଜାଗା ଟା ଭଲ ହେଇଛି।
କଣ କଣ ଦେଖିଲ?
ସେ ଯୋଉ ବୁଦ୍ଧ ଦେବ।
ବୁଦ୍ଧଦେବ ଆଉ ତାଙ୍କ ଶିଷ୍ୟ?
ହଁ।
ହୁଁ କଥା ହେଲ କି ନାଇ?
ହଁ କଥା ହେଲେ ତ ସବୁ ମୁଁ ଯାଇକି ବସି ଥିଲି ଗୋଟେ ଜାଗାରେ
କେମିତି କଥା ହଉଥିଲ ଇଂଲିଶ ରେ?
ଉହୁ ନାଇଁ ହିନ୍ଦୀ
ହୁଁ।
ହୁଁ।
ଭଲହେଇଛି ଜାଗା ଗୁରା।
ହଁ।।
ମୁଁ ଖାଲି ଫୋଟୋରେ ଦେଖିଛିି କେବେ ଯାଇପାରିଲିନି ଆଉ।
ହଁ।
ହୁଁ। ହଉ ହଉ। ଯିବା କେବେ ଏରବଟା ହୁ କଣ କହିଲ?
ଭଲ ଜାଗା ଥିଲା ବିଚ୍ ଟିଏ ନେଇଥିଲେ ଭଲ ହେଇଥାନ୍ତା। ସମୁଦ୍ର କୂଳଟିଏ ନେଇଥିଲେ ଭଲ ହେଇଥାନ୍ତା।
ହଁ ସେ କ୍ୟାମ୍ପରା ଲେକ୍ ନ ଯାଇକି ସୋନପୁର ବିଚ ନଲେ ଆମରଗୋପାଳପୁର
ହଁ
ଆରଆପଲୀ କୁଡ଼ାଲେ କାଇଚଥିଲେ ଦାଧ
ହଁ ପରା ନେଲେନି, କହିଲେ ଆଉ ପରମିସନ ନାହିଁ, ଅନୁମତି ନାହିଁ, ସେଇ ସେଇଥିପାଇଁ ଯିବାନି ବୋଲି କହିଲେ
କାହିଁକି ନା- ଏମାନେ ଫାଷ୍ଟ ଟାମ୍ପରା କହିଥିଲେ ସେଥିପାଇଁ ସେମାନେଟାମ୍ପର କାଟିଥିଲେ। ପରମ କାଟିଥିଲେ ତ ପୁଣି, ସିଆଡେ ଗଲେ ଆଉ ଥରେ ପୋଲିସ ଦେଖିଲ ଫାଇନ ପକେଇଦେବେ।
ଓହୋ।
ହୁଁ ହୁଁ।
ଇଆଡେ ଗୀତ ଲଗେଇବା ପାଇଁ ବିରକ୍ତ ହଉଥିଲେ। କାର୍ତିକ ସାର୍ ଥିଲେ ସାଉଣ୍ଡ କମାଅ, ସାଉଣ୍ଡ କମାଅ
ସେ ବକ୍ସ କୁଉ କ ରଖ
ଆଉ ବଡନାନୀ ରଖିଥିଲେ, ଆମରୁ ତ ପୁରା ସାନ ଟା ରଖିଥିଲେ ଛାଡ ଯୋଉ ପ୍ରକାର ଲାଗିଲା। ହଁ
ଆଉ ସାନ ବସରେ କୋଉ କୋଉ ସାର ଯାଇଥିଲେ?
ହୁଁ ଆମ ସାନ ବସରେ ଥିଲେ -ଅବନୀକାନ୍ତ ସାର୍, ଆଉ କାର୍ତ୍ତିକ୍ ସାର ଥିଲା।
ଓୁ ହୁଁ ଆଉ ସେପଟେ
ସେପଟେ ଆଉ ସବୁ ମେନ୍ ଥିଲେ, ଆଉ କିଏ କିଏ ସବୁ ଥିଲେ ମନେ ପକାଉନି। କାର୍ତ୍ତିକ ସାର୍ କିନ୍ତୁ ଥିଲେ ଆମ ପଟେ ହୁଁ
ଆ
ହକ କୁହା ହେଇଥିଲା- ଆମ ବ୍ୟାଚ ପିଲା ଅଲଗା ଯିବେ ବୋଲି, ସବୁ ପଳେଇଲେ ସେଠିକି
ବସ୍ ଦେଖିକି ପଳେଇଲେ ଆଉ
ହଁ ପରା।
ହୁଁ
ଏଠି ଯାଇଥିଲେ ଆଉ ନିଦ ହେଇନଥାନ୍ତା ତ ସେମାନଙ୍କୁ ପଳେଇଲେ ସେଇଠି
ଶାନ୍ତି ଚାହିଁଲେ ଶାନ୍ତି।
ହଁ।
ହୁଁ।
ଚି
ହଉ। ଭ ଘରେ ସବୁ ଖାଇଛି। ହ କ
ହଁ।
ଏ ତ ଖାଇଲେ ଶୋଇଛନ୍ତି ଆଉ ଶୋଇବେ ଆଉ ସେଇ ତଁ ଭାଇ ନାହିଁ, ବ୍ରହମପୁର ଯାଇଛି।
ଓହୋ।
ପରା
ହୁଁ
ହଁ
କଣ ଆଉ? ପଳେଇଆକୁ କୁଆଡେ ଯିବ ନା, ନାଇଁ ନା କଣ?
ଯିବା। ସନ୍ଧ୍ୟାରେ, ମାର୍କେଟ ପଟେ।
ଗୁଲା ବୁଲି।
ହୁଁ, ପଣସ ଖାଇ ଯିବି। ତମେ ପଣସ ଆଣିଦବ।
ହଁ, ହଁ, ହା, ହା, ହା ହଉ।
ହଉ, ହଉ।
ହଁ, ରଖୁଛି ତାହେଲେ? ହୁଁ, ହୁଁ, ହୁଁ। ହଁ।